ଉଁ
ହାଲୋ।
ହାଲୋ।
ହଁ କଣ କରୁଚୁ?
ଏଇ ବସିଚି ଆଉ।
ବଇଚୁ ଓହୋ ବସିଚୁ ତାହାଲେ
ହଁ
ଉଁ ହୁଁ ଆଉ ସମସ୍ତଙ୍କ ଦେହପାଆ କେମିତି ଅଛି?
ହଁ ଭଲ।
ଉଁ ହୁଁ ଆଉ ସମସ୍ତେ କଣ କରୁଚନ୍ତି?
ସବୁ ସବୁ ଏକର ସେକର ହେଇକି ଅଛନ୍ତି ଜଣେ ଛାତ ଉପରେ ଜଣେ, ରୋଷେଇ ଘରେ ଜଣେ, ଶୋଇଚି ଏମତି ଆଉ। ଜଣେ ସିଡ଼ି ଘରେ।
ଅଁହଁ। ଆଉ?
ଆଉ?
ଅମ୍ ଆଉ ତାହେଲେ ସମସ୍ତେ ସମ୍ ଭଲ ଭଲ ଦେହପାଆ ସମସ୍ତଙ୍କର ଭଲ ଅଛି?
ହଁ।
ଉଁ ହୁଁ ଆଉ ଅହଁ। ଆଉ ତମ୍ ଆଉ ତ ଆଉ ତମ ଆଡେ ଫୁଣି କେମିତି କଣ ପାଳିଲ ତମ ଆଡ଼େ ଚାଷ ବାସ କେମତି ଚାଲ୍ ହୋଉଚି?
ହଁ ଚାଷ ବାସ ଚାଲିଚି ସବୁ।
ତଥାପି କିମ୍ ଚାଷ ବାସ କରୁଚ?
ଆ ଏମି ଚାଷ କରନ୍ତି ଚାଷ କରା ହୋଉଚି।
ଧାନ ବୁଣୁଚ ନା ରୁଆ ହୋଉଚି ତମର?
ଆଉ ଆମର ବୁଣା ହୋଉଚି ଆଗ ହଳ ଧରା ହୋଉଚି ତାପରେ ବୁଣା ହୋଉଚି ତାପରେ ଏ ମାନେ ଏମ୍ ମାନେ ସାର ପକା ହୋଉଚି।
ଓହୋଁ।
ଆଉ ତାପରେ ପାଣି ବି ଭିଡା ହୋଉଚି ଏମତି ଆଉ।
କଣ କହିଲୁ?
ତାପରେ ପାଣି ଭିଡା ହୋଉଚି ତାକୁ ତାପରେ ଅଛି ଏଇ କେତେ କଣ ଆଉ।
ଓହୋ ତମର ତାହେଲେ ଉମ୍ ଧାନ ବୁଣୁଚ ନାଁ କି?
ହଁ ଆମର ଧାନ ବୁଣା ହୋଉଚି ବେଳେ ବେଳେ ରୁଆ ହୋଉଚି।
ଆଉ ହଁ ହଁ ଆଉ କି କି ଚାଷ ହୋଉଚି ତମର? ଆଉ ତମ କଣ ସବୁ
ଆମର ଆଳୁ ଚାଷ ହୋଉଚି ବାଇଗଣ ଚାଷ ହୋଉଚି।
ତାମର ସବୁବେଳେ ଏମି ଚାଷ କରୁଚ ନାଇଁ? ତେଣୁ ଚାଷ ହେମତି କରୁଚ ନା ଆଉ ତ ଆଉ କଣ କଣ କି ଚାଷ କରୁଚ ତମର ଆଉ କି କି ଚାଷ ହୋଉଚି ଆଉ ଉ ଛତୁ ଚାଷ କରୁଚ ନା ନାହିଁ?
ହଁ ଛତୁ ଚାଷ ଚାଲିଚି। ଏ ସାର ଯୋଉ ସାରୁ ଚାଷ ଚାଲିଚି।
ହଁ।
ହଁ ଅଁ ପିଆଜ ଚାଷ ଚାଲିଜି।
ସବୁ ଚାଷ କରୁଛ ନା ତମର?
ଆଉ
ଓହୋ। ତମ ଧାନ ଚାଷରେ କେତେ କଣ ପାଉଚ?
ଧାନ ଚାଷ ରୁ କେତେ କଣ ପାଉଛ ଏମିତି ସେତିକି ସାତ ଆଠ ଗଉଣି।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
ଆଠ ସାତ ଆଠ ହଜାର।
ଓହୋ ଆଉ ବିକୁ ମାନେ ବିକୁଛ ନା ବିକୁନ।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
ଓ ହୋ। ବିକାବିକି କରୁନ ନା।
ନାଁ।
ହୁଁ ହୁଁ। ବିକା ବିକି କରୁନା ନା। ଆଉ ତା ଧାନ ଏନ ତ ସବୁ ତ ବୁଣା ସଲାଣି ବୁଣା ତମର।
ହଁ ହଁ ଯୋଉ ବୁଣା ସରଲାଣି।
ହୁଁ ହୁଁ। ଆମ ଆଡେ ତ ବୁଣା ଚାଲିଛି। ସାର ବୁଣା ଯେମିତି ସେ ବୁଣୁଛି ସେ ବୁଣିଲେ ତ ଭଲ ଧାନ ହୁଏନି। ମେନ୍ ହଉଛି ଯଦି ତମେ ଏ କରିବ ରୋଇବ, ତାହେଲେ ତମର ଟିକେ ଭଲ କି ଚାଷ ହବ। ଆଉ ବୁଣିଲେ ତ ଜମା ବି ହବନି। କି ନାଇଁ ଆ ବୁଣି ଦେଲୁ ହ କହନ୍ତି ବୁଣି ଦେଲେ ଭଲ ଧାନ ହୁଏ, ବୁଣିଲେ ଭଲ ଧାନ ହୁଏନି। ।
ହଁ।
ବୁଝିପାରିଲ ନା, ଆଉ ରୋଇଲେ ଭଲ ଧାନ ହବ। ଭଲ ଧାନ ହେଲା ପରେ ସିଏ ଆଉ ଗୋଟେ ହଉଛି କଣ ନା ଆଉ ଯେତେ ସବୁ ରୁଉଛନ୍ତି ଲୋକ ସବୁ ରୁଆ ରୁଇ କରୁଛନ୍ତି ରୁଇଲେ ଭଲ ହବ ନା। ତ ସେଇଥିପାଇଁ ଆମେ ରୋଇବା। ଆଉ ରୁଇ ଦେଇକିନା ଲୋକ ଚାଷ ବାସ ଆଗେ ତ ରୋଇବେ ତାପରେ ବଛା ହବ, ଖେଳୁଆ ହବ। ତାପରେ ବିଜଡା ହବ। ତାପରେ ଫୁଲ ହବ, ତାପରେ ଫଳ ହବ, ଏମିତି ସବୁ ହବ‌। ଆଉ ତାପରେ ମୁଗ ଚା ମୁଗ ଯେ ମୁଗ ଚାଷ କରୁଛି ମୁଗ ଚାଷ କରିବ । ଆଉ ଚାଷ କରୁଛି ଆମର ଚଣା ଚାଷ ହ ଯେ ଚ ଚାଷ କରିବ। ଚାଷ ଉପରେ ବହୁତ ଚାଷ ଏଇ ତମର ସବୁ ବାରିରେ ବୋଧେ ଲଗେଇଥିବ ସବୁ ପନିପରିବା। ସବୁ କଣ କଣ ଲଗେଇଛ ପନିପରିବା ସବୁ?
ପନିପରିବାକୁ ଯୋଉ ଆଳୁ ଲଗା ହେଇଚି, ପିଆଜ ଲଗା ହଉଚି, ଭେଣ୍ଡି ଲଗା ହେଇଚି।
ସାରୁ ଲଗା ହେଇଚି।
ହୁଁ ହୁଁ।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
ହୁଁ ହୁଁ ହଁ ନିଜ ଖାଇବା ପାଇଁ ତ କରୁଥିବ ନା ବିକା ବିକି ତ କରୁନଥିବ।
ନା।
ହୁଁ ହଁ ହଉ ଏତିକି ତ ଖାଇବା ପାଇଁ ହେଲେ
ଲଙ୍କା ଗଛ ଲଙ୍କା ଗଛ ଲଗାହେଇଚି।
ଉଁ, ହୁଁ।
ଫୁଲ ଗଛ ସବୁ ଲଗା ହେଇଚି।
ଅଁ, ହଁ।
ଓ କୋବି ଗଛ ଲଗାହେଇଚି ଫୁଲ କୋବି।
ଅଁ, ହଁ।
ଆଉ ବରଗୁଡି ବି।
ଇଆଁ।
ବରୁଗୁଡି ବି ଲଗା ହେଇଛିି।
ହଁ ଏ ସଲରା ବରଗୁଡି ଏଇନେ ମେନ୍ ଏଗୁଡା ଏଇଟା, ସଲରା ଲଗା ହୁଏ। ଗରଗୁଡି ଲଗା ହୁଏ, ଆଉ ଏଇ ଦି କରେ ଏଉଡା ଗଛ ଖାଇବା ପାଇଁ ବେସି ଉଁ, ଆଉ ହେ ଆଉ ହଉଚି ଜହ୍ନି ଟା ଲଗେଇ ଦିଅନ୍ତି। ଲୋକ ବହୁତ ଲଗାନ୍ତି ମୁଁ ଦେଖି ଅଧିକାଂଶ ଜହ୍ନି ରୁଅନ୍ତି ସମସ୍ତେ, ଆଉ ବରଗୁଡି ବି ରୁଅନ୍ତି।
ହୁଁ। ହଁ ସବୁ ଲଗଉଚନ୍ତି ଆଉ, ଏଇ ଲଗେଇଛିି ସବୁ ଆମର ଏମିତି ଆଉ।
ଅଁ, ହଁ। କାଲି ସବୁଠି ଠୁ ବସନ୍ତି ନା?
ହଁ।
ହଁ, ହଁ। ଆଉ କି ଚାଷ, ଛତୁ ଚାଷ କରୁନ ନା?
ହଁ ଚଷୁ ଚା ଛତୁ ଚାଷ ବା ଚାଲିଛି।
ଅଁ, ହଁ କେମିତି କଣ କରୁଛୁ?
ନା ଆମର ଚାଲିଚି ଚଷୁ ଛତୁ ଚାଷ ଟା।
ଅଁ, ହଁ। ଆଉ କି କିଏ ର ଆଉ କଣ ଆଉ ସବୁ ବାଇରେ ତ ଛା ଲଗେଇଚ ଲଗେଇଛ ଆଉ ତୋମ ଘର ଖାଉଥିବେ ନା?
ହଁଁ ମୋ ବୋଉ ସବୁ କରୁଛି ଆଉ।
ହଁ ପାଣିପୁଳା ସବୁ ଦଉଥିବ।
ହଁ ସବୁ ଦିଆ ହଉଚି।
ଅଁ, ହଁ। ଅଁ, କରଧରି ଖାଇଲେ ଭଲ ନା। ଆଉ ଶୁଇକି ଉଠିଲୁଣ ନା ନାଇଁ?
ହଁ ଏବେ ଶୁଇକି ଉଠୁଚି ଆଉ।
ଅଁ, ହଁ। ତାହେଲେ ଏତିକି ତୋମର ଭଲ ଚାଷ ଟିକେ କରୁଛ ଲୋକଙ୍କୁ ଖାଏ ଖାଇବା ଯେ ତୋମର ଅଧଧ କି କିଏ ନ କରିପାରିବ ଆଜିକାଲି ଯୋଉ ରେଟେ ହେଲାଣି ପନିପରିବା। ବହୁତୁ ରେଟେ। ଆଉ ରେଟେ ଯୋଉ ଭଳିଆ ମୁଣ୍ଡ ମାନେ ବାଇକ୍ ବାୟା ହେ ହେଇଯାଉଚି, ତେଲ ଲିଟର୍ ଟା ଏନେ ଶହେ ସତୁୁରି ଟଙ୍କା। ଆଗ ଥିଲା କେତେ ପୋହୁ ଛୟାଅଶୀ ଟଙ୍କା। ହଁ ଆଗ ଥିଲା ସତୁରୀ ଟଙ୍କା ଆଉ ଫ୍ରିଡମ ଟା ଥିଲା ନବେ ଟଙ୍କା। ଏବେ ଭାଇ ଶହେ ସତୁରୀ ଟଙ୍କା ହେଇଗଲାଣି ଠକ। ଦୁଇ ଶହ ପାର ହେଇଯିବ ଗୋଟେ ତେଲ ଟେ ଯଦି ଆଣିବୁ ଦୁଇଶହ ଟଙ୍କାର ତେଲ ଟେ ଆଣିବୁ।
ହଁ ଆଜି ଆଣିଲି ଦୁଇଶହ ଟଙ୍କା ହେଇଯାଇଛି।
ହଁ ବହୁତ ବା, ବାଇଗଣ ଛାଡ ପନିପରିବା ଛାଡ। ଆଜିକାଲି ତ ସବୁଥିରେ ରେଟ୍ ହେଇଗଲାଣି। ଏତେ ରେଟ୍ ବି ହାତ ତ ମାରିହଉନି ଯେ କୌଣସି ଜିନିଷର। ଖାଇବାକୁ ବି ଡର ଲାଗୁଛି ଡାଲିି କିଲୋ ଏଇନେ କେତେ? ହଁ ଯେ ଆଜିକାଲି ଯୋଉ ରେଟ୍ ହେଲାଣି ବାପ ରେ ବାପ। ମୁଣ୍ଡ କଣ ହେଇଯାଉଚି ଯୋଉ ରେଟେ, ଏତେ ରେଟେ।
ହଁ ଏଇଟା ବହୁତ ରେଟେ।
ହୁଁ। ରେଟ ବହୁତ ହଉଛି।
ହୁଁ।
ହଁ ଆଉ। ରେଟ ତ କରୁଛି ଆଉ ଆମକୁ ସରକାର ଏଆଡ଼େ ଦେଲେ ସେଆଡ ନଉଛି ଆଉ କଣ କରିବା।
ହଁ।
ହଁ।
ଆଉ।
ସରକାର ୟାଡେ ନଉଛି ଦଉଛି ଆଡ ନେଇଯାଉଛି ଏତେ ରେଟ କୁ ଦଉଛି ବାକୁ ଆଉ ମୁଁହ ଟୁ କଣ ଆଉ ଲୁଣ ଟା ଦସ ଟଙ୍କା ଅଛି ଦଶ ଟଙ୍କା ଅଛି ଠିକ ଅଛି ଆଉ ଯେତ ସବୁ ତେଲ ରେଟ କଣ ପନିପରିବା ରେଟ କଣ ପେଟ୍ରୋଲ ରେଟ କଣ ପତ ଦଷ ହେଲାଣି ପେଟ୍ରୋଲ ଡିଜଲ କୁ ସବୁ ଲଗେଇବା ତ ରେଟ ହେଲାଣି ଆଗ ଆମେ ଗୋଟେ ଜିନିଷ ଖାଉଦଲୁ କେମିତି କଲୁ ବହୁତେ କମ୍ ରେଟ ହେଟା ବହୁତ ରେଟ ହେଇଗଲା।
ହଁ
ଆଉ ଆଗ ଥିଲା କମ ରେଟ ରେ ଭଲ ଥିଲା ତ ଏବେ ତ ବହୁତ ରେଟ ହେଲାଣି। ଆପଣଙ୍କର ଯେତିକି ପଇସା ଧର ଭାବ ବଢଉଛି ସରକାର ଏତିକି ରେଟ ରେଟ କରାଉଛି। ତରମା ବଢାବି ତୁ ଯଦି ଏତିକି ରେଟ ରେ ଦେବସ ତରମା ଟା ବଢା
ହୁଁ
ଆଉ ଦରମା ବୋଠ ହଉଛି ଲକ୍ଷେ ଟଙ୍କା ଅଶି ହଜାର ଟଙ୍କା ନବେ ଦେଢ ଲକ୍ଷ ଲୋକ ସବୁ ପାଇବେ। ଆଉ ଯୋଉ ଗରିବ ଲୋକଟା ସେ କଣ କରିବେ କୋଉଠୁ ଖାଇବେ ତୋଉଠୁ ଆଣିବେ? ଗରିବ ଲୋକ ସବୁ କଉଠୁ ଆଣିବେ। ସେ ତାର ଚାକିରି ନାହିଁ କିଛି ନାହିଁ ଲୋକେ ଟଙ୍କ ଗୋଷ୍ଟର ଲୋକେ ଟଙ୍କା ପାଉଛି ସେ ତାର ତାର ଛାତି ଫୁଲେଇକି ଖାଉଛି ଆମ ପାଖରେ ତ ନାହିଁ ନା ତୁ କୋଉଠୁ ମୋ ବାପ ଚାଷ କରୁଛି। ମୋର ଗୋଟେ ଚାଷ କରୁଛି ତ ମୁଁ କେମିତି ଖାଇବି କୋଉଠୁ ଆଣିବି ଚାଷଟା ଭଲ ଆଜିକା ଚା ସବୁ କେ ବଚ ସାରିଥାନ୍ତି ବୁଝିପାରିଲ ତ ସମସ୍ତେ
ଆଯିକାଲି ନ ଚାଷ କଲେ ଆଜି କାଲି ଜୋ ରେଟ ହେଲାଣି ଟମାଟୋ କି ଲ ଚାଳିଶ ହେଲାଣି ଏବେଣ ମୁଁ ହଟକୁ ଯାଇଥିଲି। ଯେ ଏବେ ସେଟ ଯାଇଥିଲି ଯେ ଭାଇ କି ରେଟ ମାନେ ଟମାଟୋ ଯ ଅ ସେଇଥିପାଇଁ ସବୁ ଘରେ ଆମର ଚାଷ କରା
ହଁ ହଁ ତ ସେମିତି ଆଉ ରହିଲା ହଁ ଚାଷ ଆଉ ଲୋକ ଯୋଉମାନେ ହଁ ଚାଷ ଏଇ ଦିଗ ଚାଷ ଆପଣ ଯି ଗୋଟେ ଟମାଟର ଭାଜିକି ଖାଇବା ପାଇଁ ତେଲଟାକୁ ଭସିବ ଲୋକ ଗୋଟେ ଜଣେ ଜଣେ ଘ ଚାଷ କଲା ଜଣେ ରୋଜଗାର ଗଲା କମ୍ପାନୀରୁ ତାହେଲେ ତମ ଘର ଚଳିଲା ଯଦି ଜଣେ ପୁରା ଲଗାତାର ଚାଷ କରୁନ ଚାଷ କଲେ ବିକାବୁକି କରିକି ପଇସା ଆଣିବ। ନାଇଁ ଆଉ ଏମତି କିଲୋ ଦି କିଲୋ ଟମାଟୋ ବିକିଦେଲା କି ତିମି କିଲ ଟମାଟୋ କି ବାଇଗଣ କି ଭେଣ୍ଡି ବାରିରେ ହେଇଯାଇ ଛି ନେଇଯିବ ପଇସା ଦେଇ ଧାନ ବିକି ହଛି ଧାନ ବି ଯିଏ ଯଦି ରୁଇଲା ଧାନା ବିକି ବିକି ତମେ ହେରା କରପାର ତା ପରିବାର ଚାଷ ରେ ସ ସେ କୋଉଠ ଆଣିବ
ହଁ
ଆଜିକାଲି ତ ଲୋକ ଆଉ ଧାନ ଚାଉଳ ମିଳିଗଲା ଏ ଏଇ ଚାଉଳ କଣ ଆମର ଆସୁଛି କଣ୍ଟ୍ରୋଲ ଚାଉଳ ଆସିଲାଣି ଯେ ଲୋକଙ୍କୁ କଣ୍ଟ୍ରୋଲ ଚାଉଳ ପାଞ୍ଚ କଲ ପଞ୍ଚ କଲ ଚାଷ କରିବେ କଣ ପାଇଁ ଲୋକଙ୍କୁ ତ ଏକରି ମିଳିଯାଉଛି ନା ବ ଚାଷ ହଉନି। କିନ୍ତୁ ଆମେ ଚାଷ କରିବାକୁ ଚେଷ୍ଟା କରିବା ଆମର ଯତ ଓଡ଼ିଆ ପରମ୍ପରା ରଛି ଚାଷ ଆମେ ଚାଷ କାଳରେ ଲୋକ ଚାଷ କରି ଚଳୁଥିଲା ଆମେ ତବେ ଚାଷ କରୁ
ହୁଁ ହୁଁ।
ଏବେ ତ ଗାଁ ଲୋକ ଚାଷ ହିଁ କରୁନାହା ଲୋକ ଆଉ ଚାଷ
ଆଜ କାଲି ତା ଷ ଲୋକ କରୁଛନ୍ତି ଲୋକ କଉଛନ୍ତି ମୁଁ କାଲି କେମତି ଆଜି ଆଜି କାଲି କେନ୍ତୀ ବୟସ୍କ ସେ ଲୋକ ଚାହୁଁଛନ୍ତି ଲୋକ ଚାଷ କରିବେ।
ହଁ। ଚାଷ କରୁନା ଚାଷ କଲେ ଏତେ ମାନେ ଗୋଟେ ବହୁତ ଭଲ ଜିନିଷ ହଉଛି ଚାଷଟା।
ଲୋକ ମଣିଷ ତ ଗୋଟେ ଚାଷ କରନ୍ତେ ମାନେ ଏତେ ଏତେ ରେଡ ହେଇଥାନ୍ତା କି ସବୁ ଲୋକ କରୁଥାନ୍ତି।
ଉ ଚାଷ କରୁନାହାନ୍ତି କିଛି ନାହିଁ
ଆଉ କଣ?
ହୁଁ। ଚାଷ ଵା